ହ୍ୟାଲୋ। ହୁଁ
ହଁ ନାଇଁ ସକାଳେ ଟିକେ। ବୁଲୁଛି ଆଉ।
ଅଁ ହୋ।
ତମେ କଣ କରୁଛ?
ହଁ ମୁଁ ବି ସତ। କାଳେ ଏଇଠି ଉଠିକି ଟିକେ ବୁଲୁଛି। ଚାଲୁଛି ଆଉ।
ଓହୋ ହୋ କେତେବେଳେ ଉଠିଲ କି?
ମୁଁ ଏଇ ଛଅଟାରେ ଉଠିଲି ଆଉ।
ହଁ ବର୍ଷା ଟିକେ ଟିକେ ସ। କାଳେ ପକଉଥିଲା ଯେ ଆଉ। ଏବେ ଆଉ କାଇଁ ଜୋର ସେ ପକୋଉନି ତ।
ହଁ ଏପଟେ ବି ଟିକେ ଟିକେ ପଡୁଛି।
ହଁ ଆଉ ଆଜି କଣ କରିବ ଦିନ ଚର୍ଯ୍ୟା ଆଜି କଣ ଅଛି ତମର?
ଦିନ ଚର୍ଯ୍ୟା କଣ ଏବେ ତ ସକାଳୁ ମୁଁ ଉଠିଲି। ଏଁ ମୋର ସବୁ ନୀତି। ନିତ୍ୟ କର୍ମ ସାରିକି ହୁଁ ରୋଷ ରୋଷେଇ ବାସ କରିକି ଜଳଖିଆ ଧରିକି କି ଯିବି ପାଠାଗାର ଆଉ।
ଓହୋ ଆଜି କଣ ନେବୁ କି ଜଳଖିଆରେ?
ଜଳଖିଆରେ କଣ ନେବି ସେଟା ତ ଜଣା ନାହିଁ ଏବେ।
ହଁ ବନେଇବ ନା କିଣିକି ନେଇଯିବ?
ନାଇଁ ନାଇଁ ବନେଇବି ବନେଇବି। ଏ ଭାତ ନେବି ମ। ଭାତ, ଡାଲି, ଭଜା ଏମିତି କଣ ନେବି ଆଉ।
ଓଃ ହୋ ହୋ। ଆବ୍ ଆଉ ଆଜି କଣ? ମାନେ ଆଜି କିଛି ତ ଗୋଟେ ଇଏ ହେଇଥିବ ଭଲ କଣ ଖାଇବା ନବ ନା ଏମିତି ଆକା।
ରୋଷେଇ କରୁ କରୁ ଯାହା ହବ ଆଉ। ହଁ ବାହାରେ ଜଳଖିଆ ସବୁବେଳେ ନେଇ ଖାଇଲେ ଦେହ ଖରାପ ହେଇଯାଉଚି ନା।
ହଁ ଦେହ ପାଇଁ ତ ବାହାରେ ଜିନିଷ ଟିକେ ବେଶୀ ଖରାପ ଆକା।
ହଁ। ସବୁବେଳେ କେତେ ବାହାରେ ଜଳଖିଆ କିଣିକି ଖାଇବ।
ଆଉ ଆଜି କଣ ମାନେ ସକାଳୁ ଉଠିକିରି କଣ ପୂଜା ହେରାଲେ କରୁଛ ନା କଣ।
ହଁ ଯେ ଏବେ ମୁଁ ଗାଧେଇନି ଏବେ ଫୁଲ ତୋଳିବାକୁ ଆସିଚ ଚି। ଫୁଲ ତୋଳି ସାରିଲା ପରେ ଗା ଧେଇକି ପୂଜା କରିକି ତାପରେ ରୋଷେଇ
ପୂଜାରେ କଣ ମାନେ ପ୍ରାର୍ଥନା କଲେ କରେ ଖାଉଚ କି?
ପ୍ରାର୍ଥନା ମାନେ ଆମ ପୂଜାରେ ଏ ଗୀତା ପଢେ। ଠାକୁ ଠାକୁ ହଁ। ସବୁଦିନ ଗୀତାର ପାଞ୍ଚଟା ଶ୍ଲୋକ ପଢେ।
ଓ ହୋ। ପୁରା କଣ ଭାବର୍ଥ ସହିତ? ତାନେ ଭାବାରଥ କଣ? ଆଉ ତାର ଶ୍ଲୋ କଟା ବି ପଢ଼।
ହଁ ହଁ।
କେତେ ବଢିଆ ନା ସତରେ ମଣିଷ ଜୀବନ ସାର୍ଥକ ପୁରା। ତମର ମୁଁ ତ କେବେ ପଢେନି ଆଜ୍ଞ।
ହଁ ଯେ ମତେ ପରେ ଟାଇମ ମିଳୁନି ସବୁ ଜିନଷ ସବୁବେଳେ ପଢିବାକୁ।
ଯାହା ହଉ ତମେ ଭଗବାନଙ୍କ ପାଇଁ ବି କିଛି ଟାଇମ କାଢୁଛ ସମୟ କାଢୁଛ ସେଇଟା ବହୁତ ଭଲ କଥା ହେଲେଏଲେ।
ହଁ। ନିଜ ଜୀବନର କିଛି ଟାଇମ ଭଗବାନଙ୍କ ପାଇଁ ବି ତ କାଢିବାକୁ ପଡିବ।
ହୁଁ ଭଗବାନ ମାନେ ଯେମିତି ସେ କଥାରେ ଅଛି ମୁଖରେ ଥାଉ ରାମ ନାମ ରାମ ତୋର ସାଥିରେ। ସେମିତି ଆଉ ନହିଁ କି? ମୁଁ ବି ମାନେ ଯାହା ଟିକେ ଏମତି ମନ୍ଦିର ଯାଏ। ନହଲେ। ମାନେ ପ୍ରକୃତରେ ଯେ କହୁନାହାନ୍ତି କି ଘରେ ତମେ ଯେତେବେଳେ ବି ହେଲେ ଲେ ଯାହାବ କାମ କଲେ କି କଣ ହେଲେ ଲେ ଠାକୁରଙ୍କୁ ତ ସମର୍ପଣ କରିବାର ଅଛି। କାରଣ ତାଙ୍କେ ଦେଖୁ ଅ ତାପରେ କହିଛନ୍ତି ଯେ ଠାକୁରଙ୍କୁ ତ ଇଏ କରିବ ମାନେ ଇଏ କରିବ ମାନେ ଠାକୁରଙ୍କୁ ତ ମାନିବ ଠାକୁରଙ୍କ ବିଷୟରେ ଚର୍ଚ୍ଚା କରିବ ଠାକୁରଙ୍କ ବିଷୟରେ ଭାବିବ ସେମିତି କହିଛନ୍ତି କିନ୍ତୁ ତା ବାଦ ବି କହୁଛନ୍ତି ବଡ ବଡ ମହାପୁରୁଷ ଯାକ ଯିଏ ସେମାନେ କହୁଛନ୍ତି ଆଉ ଯିଏ ଯେମିତି ଏବେ କିଏ କୌଣସି ଉପହାର ଦଉଛି ବୋଇଲେ ଆମେ ତାର କଣସି ସେ ଉପହାର ଟାକୁ କେବେ କେବେ ହେଲେ ମାନେ ଖରାପ ଦୃଷ୍ଟିରେ ଦେଖୁନେ ମାନେ ଯେମିତି କି କିଏ ହେଲେ ଆମ କଣ ଜିନିଷ ଗୋଟେ ଦେଲା ବୋଲେ ଆମେ ତାର ଭଲସେ ବ୍ୟବହାର କରୁଛେ ସେମିତି ଭଗବାନ ବି ଆମକୁ ଦେଖ ସମୟ ଦେଇଛନ୍ତି।
ହଁ ଆମେ ତାର ସଦୁପଯୋଗ କରିବା ଦରକାର।
ହଁ ସମୟର ସଦୁପଯୋଗ କରିବାର ଅଛି ତା ସହିତ ଦେଖ ଭଗବାନ ଆମକୁ ସବୁ କିଛି ତ ଦେଇ ଦେଇେଇଛନ୍ତି ମାନେ ଗୋଟେ ଆତ୍ମା ଦେଇଛନ୍ତି ଆଉ ଆତ୍ମା ଗୋଟେ ଦେହ ଯିବ ଶରୀରରେ ସେ ଆତ୍ମା ଟାକୁ ମଧ୍ୟ ପ୍ରବେଶ କରି ଦେରେଇଛନ୍ତି କିନ୍ତୁ ଆମ ପାଖରେ କର୍ତ୍ତବ୍ୟ ଆମକୁ ଆମର ବୁଦ୍ଧି ଲଗେଇବାର ଅଛି ସବୁ
ହଁ ହଁ ଆମକୁ ଆମକୁ ଯୋଉ ବୁଦ୍ଧି ଦେଇଛନ୍ତି ସେ ବୁଦ୍ଧି ଟାକୁ ଦେଇ କି ଆମକୁ ଅ ଠିକ ବାଟରେ ଯାଇକି ସବୁ କର୍ମ କରିବାର ଅଛି ଆଉ
ହଁ ଯେମିତି ମାନେ ଆମ ବୁଦ୍ଧିକୁ ବ୍ୟବହାର କରିକିରି କାହାକୁ ତ କିଛି ଦୁଃଖ ଦେବାର ନାହିଁ କି ଆମେ ବହୁତ ବରଂ ଦୁଃଖ ସହିଯିବା ସିନା କାହାକୁ ଦୁଃଖ ଦିଲ୍ଲୀ ସେଟା ଭଲ ନାହିଁ। ଭଗବାନ କାରଣ ଏବେ ସିନା କିଏ ହେଲେଲେ ଆମ ଦୁଃଖ ଦେଇଦବୁ ଆମେ ଇଏ ହେଇଯିବା। କିନ୍ତୁ ଆମେ ବି ତାକୁ ଦୁଃଖ ଦେଇଥା ସେଇଟା କିଛି ନାହିଁ। କିନ୍ତୁ ଲାଷ୍ଟ ମୁହୂର୍ତ୍ତ ଯୋଉଟା ଶେଷ ମୁହୂର୍ତ୍ତ ସମୟରେ ତ ଆମକୁ ଭଗବାନ ପାଖରେ ହିଁ ପହଞ୍ଚିବାର ଅଛି ନା ଯେତେବେଳେ ତାଙ୍କେ ଟାଲି କରିବେ ଯେଇ ୟାର ଅଧିକ ଅଛି ପୁ ସେତେବେଳେ ତାଙ୍କେ ଖସିଯିବା କଥା
ତାକୁ କଷ୍ଟ ଦେବାର ନାହିଁ। ନିଜେ ପଛେ କଷ୍ଟ ପାଅ କାହାକୁ କଷ୍ଟ ଦେବା
ଫାଇଦା ମାନେ ବର୍ତ୍ତମାନର ଲାଭ ନ ଉଠେଇକିରି ଆମକୁ ମାନେ ଇଏ ବିଷୟରେ ଭାବିବାର ଅଛି
ହଁ, ଶେଷରେ ଆମେ ଭଗବାନଙ୍କ ପାଖକୁ ହିଁ ଯିବାର ଅଛି।
ହଁ, ଶେଷରେ ତ ଜଣଙ୍କ ପାଖରେ ହିଁ ନିଜକୁ ସମର୍ପିତ କରିଆର ଅଛି।
ସେଇଠୁ ଆରମ୍ଭ ସେଇଠି ଶେଷ ଆଉ।
ହଁ, ମତେ ଭଲ ଲାଗିଲା ଯେ ତମେ ଗୀତା ପଢିଥାଉଛ ବୋଲି କହୁଛ।
ଅ ମୁଁ ମାନେ ସବୁବେଳେ
ମାନେ ସନ୍ଧ୍ୟା ବେଳେ ଆଳତି ବି ହେଲେ ତମେ କର କି?
ଟାଇମ ହଉନି ସକାଳୁ ହିଁ ପୂଜା କରେ।
ଓହୋ। କଣ ଦୀପ ପ୍ରଜ୍ଜଳନ ମନ୍ତ୍ର ବି ପଢିଥାଉଛ?
ଦୀପ, ମୁଁ ସକାଳୁ ତ ଦୀପ ଦିଏନି ମୁଁ ଖାଲି ଧୂପ, ଫୁଲ ଯେମିତି ପୂଜା କରାଯାଏ ସେମିତି କରେ। ସନ୍ଧ୍ୟାରେ ଯିଏ ଘରେ ପୂଜା କରିବେ, ସେମାନେ ଆଳତି କରନ୍ତି ଆଉ।
ହଁ ହଁ। ଭଲ କଥା। ଆଳତି ବି ହେଲେଲେ ହଉଛି ନାଇଁ କି।
ହଁ, ସବୁବେଳେ ସମୟ ହଉନି ନା ପୂଜା କରିବାକୁ। ଯୋଉ ଦିନ ସମୟ ହଉଛି ପୂଜା କରିଦଉଛି ଆଉ।
ଆଉ ଗୋଟେ ନାଇଁ କି, ମୁଁ ମୋବାଇଲରେ ଦେଖିଥିଲି ଥରେ। ଯେ ମାନେ ପୁଣି ଗୀତ ଗୋବିନ୍ଦ ବି ପଢିଲେ ବହୁତ ଭଲ କଥା। ମାନେ ସ୍ଵୟଂ ଜଗନ୍ନାଥ ଆସିକିରି ତମ କଥା ଶୁଣନ୍ତି ପୁଣି ସେ ଗୀତ ଗୋବିନ୍ଦ ପଢିଲେ। ମୁଁ ଏଟା କେବେ ଜାଣିିନ ହଁ, ତମେ ଜାଣି ଜାଣିଥିଲ କି ଏ ବିଷୟରେ? ମୁଁ ଜାଣି ନଥି
ହୁଁ, ମୁଁ ଖାଲି ଜାଣିଛି ଯେ ଜ ଜୟ ଜୟଦେବ ଯୋଉ ଗୀତ ଗୋବିନ୍ଦ ପଢୁଥିଲେ ଜଗନ୍ନାଥ ଆଣି ଆସିକି ନିଜେ ଶୁଣୁଥିଲେ ବୋଲି।
ହଁ, ସେଇଟା ଏକା। ଯେ ମାନେ ପୁଣି ନା କି କେତେ ଦିନ ପୁଣି ତମକୁ ଜଗିବାକୁ ପଡିବ କେତେ କେତେ ମାସ। ଯେ ଯାଏ ଠାକୁର ଆଇନାହାନ୍ତି ସେ ଯାଇଁ ତମକୁ ତମର କର୍ତ୍ତବ୍ୟ କରିବାର ଅଛି ଆଉ। ମାନେ ଭଗବାନ ତମର ଧର୍ଯ୍ୟ କୁ ପରୀକ୍ଷା କରୁଛନ୍ତି ଯେ ପ୍ରଭୁ ତମେ ପିଲା ଟା ମତେ ପ୍ରଭୁଥରେ ଏମିତି ଚାହୁଁଛି ନା ସେ ତାର ନିଜ ସ୍ଵାର୍ଥ ପାଇଁ ହିଁ ଚାହୁଁଛି।
ହଁ ହଁ ସେଇଟା ଜାଣିବାର ଅଛି ଖାଲି ମାନେ ମାନେ ଭଗବାନ ଆ ଆସିବେ ବୋଲି। ଖାଲି ନାହିଁ ତମେ ନିଜର କର୍ତ୍ତବ୍ୟ କରିବା ଦରକାର ଆଉ।
ହଁ ଆମର ଯେ ଛକ ମନ୍ଦିରରେ ନାଇଁ କି କେତ ଏତେ ସୁନ୍ଦର ମାନେ ସନ୍ଧ୍ୟାବେେଳେ ପୁରା ଆଳତି ହେଇଥାଉଛି କେତେ ସେତେବେଳେ ଯାଇକି ତମେ ଦେଖିବ ହେଲା। ସେଠି ନାଇଁ କିି ସେଠି କେତେ ଜଣ ପୁରା ଏମ ଟି କେତେଜଣ ଅ ମାନେ ସ୍ତ୍ରୀ ଲୋକ ମିଶିକିରି ସବୁ ସନ୍ଧ୍ୟୋବେଳେ ଆର ଏଠିଟା ଯାଇ ଗୀତ ଗାଇଥାଉଛନ୍ତି ଭୋଜନ
ହଁ ସ ସନ୍ଧ୍ୟାରେ ତ ଆ ଆଳତି ହେଇଥାଉଛି ଦେଖିଥା ଦେଖିଥାଉଛି।
ହଁ ମାନେ କଥା କଥାରେ ଅଛି ଯେମତି ଯେ ଦେଖ ଅ ଶୁଣିଲେ ବି ପୁଣି ଯିଏ ଯିଏ ମାନେ ବକ୍ତା ତ ସିଏ ଯାହା କହୁଛି ତାର ତ ନିଜ ପାଇଁ ତ ଠିକ ଦେହ। ପାଇଁ ଯେ ଠାକୁର ତାକୁ ଭଲ ପାଇବେ ସେଇଟା ତ ଠିକ। ହଁ। ତା ପାଇଁ ବି ଭଲ ସିଏ ଆସୁ କି ନ ଆସୁ କିନ୍ତୁ ଏ ମାନେ ତାକୁ ଗୀତ ଆସୁ। ନାଇଁ ମୁଁ ପଢିନି କେବେ ଗୀତା ପଢିନି। ଯେ ଯେମିତି କହୁଛନ୍ତି ନା ଗୀତାରେ ଯେଲେଲେ।
ଯଦି ତମ ତମେ ପଢ଼ୁଥିବ ଆଉ ଜଣେ ଯଦି ଶୁଣିବ। ସେଥିରେ ତା ବାପ ନାଶ ଶଇ ଯାଏ। ସେଠି। ସବୁ ଗୋଟେ ଗୋଟେ ଗପ ଲେଖା ହେଇଛି ନା। ଉଁ ସୁ ଗୋଟେ। ଅଧ୍ୟାୟର ଗୋପ ପୁରା ସେଇଠି ଲେଖା ହେଇଛି। ଗପ ଟାଇପ ର ଉମ। ସେଇଠି ବୁଝା ହେଇଛି କି କଣ କଲେ କମ ସେ। ଲୁ ପୁରା ଅଧ୍ୟାୟ ର ଅର୍ଥ। କଣ ସେଟା ସେଇଠି ଲେଖା ହେଇଛି ମାନେ କେତେ କେତେ ପାପି। କେତେ କେତେ ପାପି ମଧ୍ୟ। ଏମିତି ଗୀତା ଶୁଣିକି ହିଁ ତାଙ୍କ ପାପରୁ ମୁ ତି ହେଇଯାଇଛି।
ହଁ ମୁଁ ଯେ ଶୁଣିଥିଲି ସେଇଟା କାଳିଦାସ ନା ଯେ ଯେ ମରା ମରା ରାମ ନା କଣ ତାଙ୍କେ କିଏ ଥିଲେ ସେଇଟା ଯିଏ ଯିଏ ମରା ମରା କହିକିରି ବି ହେଲେ ଭଗବତ ପ୍ରାପ୍ତି ହେଇଯାଇଥିଲା ତାଙ୍କର ଜାଣିଛ କି ମୁଁ ନା ଟା ଭୁଲି ଯାଇଛି ତାଙ୍କର।
ନା ନା ମୁଁ ଜାଣିନି।
ହଁ ସେଇଟା ବି ମୁଁ ବି ଶୁଣିଚି ମାନେ ଥା
ନାଇଁ କାଳି କାଳି ଦାସଙ୍କୁ ତ ହଁ ସରସ୍ଵତୀ ତାଙ୍କ କଣ୍ଠରେ ବସିଥିଲେ ନା। ସେ ମରିବାକୁ ଯାଉଥିଲେ ଯେ
ହଁ ମାନେ ମୁଁ ଖାଲି କହୁଥିଲି ଯେ ଏ ଭଗବାନଙ୍କୁ ତମେ ଯେମିତି ପୂଜା କରୁଛ କର କିନ୍ତୁ ଖାଲି ଭାବର ସହିତ ଇଏ କର। ଆଉ ଜଣେ ନାଇଁ କି ଭଗବାନ ହଁ ବିଠୋଲ ଠାକୁର ଭଗବାନ ସରି ବିଠୋଲ ବୋଲି ଜଣେ ଗୋଟେ ମହା ପୁରୁଷୁ ଥିଲେ ତାଙ୍କେ ବି ନାଇଁ କି ମାନେ ଠାକୁରଙ୍କୁ ସବୁବେଳେ ପୂଜା କରୁଥିଲୁ ହେଲା ଏ ଯେ କାହ୍ନା ଯେ ନକି କାହ୍ନା ମାନେ ଶ୍ରୀକୃଷ୍ଣ ତାଙ୍କୁ ପୂଜା କରୁଥିଲେ ହଁ। ତାପରେ ତାଙ୍କେ ନ କି ପୁଣି କହିଲେ ଯେ ଆଉ ତମେ କଣ ମାନେ ଥରେ ହେଲେ ତାଙ୍କେ ସେ କାହ୍ନାଙ୍କୁ ନାଇଁ କି ଇଏ କରୁଥିଲେ କଣ ଯେ ନିଜ ପୁଅ ଭଳିଆ ମାନୁଥିଲେ।
ହଁ ହଁ ଏବେ ଯୋଉ ଛୋର ସେ ଯୋଉ ଉ ଆଣ୍ଠୁଆ ଗୋପାଳ ରଖୁଛନ୍ତି ସେମିତି ନା
ଓ ହୋ ହୋ ଏବେ ମାନେ ଏ ପ୍ରଭତରେ କହୁନାହାନ୍ତି କି ଯେ ତମେ ଯଦି ଠାକୁରଙ୍କୁ ମାନୁଛ ତାହେଲେ ତମକୁ ଫାଷ୍ଟ ତାଙ୍କ ସହିତ ତୁ କିଛି ଭାବ ମାନେ ଗୋଟେ ସମ୍ବନ୍ଧ ରକ୍ଷାର ଅଛି ଭାଇ ସହିତ ନହଲେ ଭଉଣୀ ଭଳିଆ ନହେଲେ ପୁଅ ଭଳିଆ କିଛି ତ କରିବାର ଅଛି ମାନେ ଏମିତି ଥିଲା ଯେ ତାଙ୍କେ ଠାକୁରଙ୍କୁ କାହ୍ନା ଠାକୁରଙ୍କୁ ନିଜ ପୁଅ ଭଳିଆ ଦେଖୁଥିଲେ ଆଉ ଏମତି ସେ ରାଧା କୁ ଯେ ନାଇକି ତାଙ୍କ ନିଜର ବୋ ଭଳିଆ ପୁର ଇଏ କରୁଥିଲେ ଆଉ ଥରେ ଏମତି ମାଙ୍କୋଡୁ ଆସିଲାହାରି ଯେମିତି କାହ୍ନା ଠାକୁର ଡରିଗଲେ ଯେ ଯେମତି ତାପରେ ଯେ ୟାଙ୍କେ କହିଲେ ତମେ କେତେ ମାନେ ଦ୍ଵାପର ଯୁଗରେ କଣ ଯେ ରାମଙ୍କର ଅବତାର ନେଇକରି କେତେ ମାଙ୍କଡ କ ଇଏ କରୁଛ ଏ ମାନେ କେତେ ବିନାଶ କରୁଛ ଆଉ ସେତେବେଳେ ମାଙ୍କ ମାଙ୍କଡ ମାନଙ୍କ ସହିତ ବି ରହିଛ ଆଉ ଏବେ କେମିତି ଡରୁଛ ଯେମତି ତାଙ୍କ ସ୍ୱପ୍ନରେ ଠାକୁର ଆସିକ କହିଲେ ଯଦି ତମେ ମତେ ପୁଅ ଭଳିଆ ଭାବୁଛ ତାହେଲେ ପୁଅ ଭଳିଆ ହିଁ ଗ୍ରହଣ କର ଆଉ ଯଦି ତମେ ମୋର ମତେ ଯଦି ଠାକୁର ଭଳିଆ ଭାବୁଛ ତାହେଲେ ମୋର ବିକାର ରୂପ ଦେଖିପାରିବ ତ ଏମିତି କହିଥିଲେି ଜାଣିଛନା ତ ସମ୍ବନ୍ଧ ଠାକୁର ମାନେ ଏମିତି ଗୋଟେ